ହ୍ୟାଲୋ।
ହଁ ମୁଁ ଏବେ ଆପଣଙ୍କ ସହିତ କଥା ହେଲି କି?
ହଁ ହଁ ମୋ ସହିତ ପୁଣି କନେକ୍ଟ ହେଇଗଲା।
ଆଚ୍ଛା ହଁ ଭଲ ହେଲା।
ଆଉ
ଆଉ କଣ ଏଇଆ ଆଉ। ମୁଁ ତ ସକାଳେ ଆଇ ମୋ ପୁଅ ମଣ୍ଡା ପିଠା ଖାଏ ନା କରିଥିଲି ଆଉ ଟିଫିନ୍ ନେଲା ସେ। ଆଉ ସୁଜି ହାଲୁଆ ଖାଇକି ଗଲେ ଇଏ ବି ସେ ସେଇ ଛତୁଆ ନା ନା ଇଏ ଛ ଛତୁଆ ପିଇିକି ଯାଇଚନ୍ତି ଆସିକି ଖାଇବେ ଟିକେ ମାନେ ଖାଇବା ପିଇଆ କମ୍ କରୁଚନ୍ତି ତାଙ୍କୁ ଡ ମାନେ ଡାଇବେଟିଜ ପାଇଁ ଡର ମାଡୁଚି ତ ସେଇ ପାଇଁ।
ଓହୋ ଡାଇବେଟିସ୍ ପେସେଣ୍ଟ ହେଲେ ତ ଭାରି ହଇରାଣ ଆଉ।
ନା ନା ସେ ଡାଇବେଟିଜ ଟିକେ ଟିକେ ଅଛି। ମାନେ ପ୍ରି ପ୍ରିଡାଏବେଟିିକ୍
ହୁଁ।
କାଳେ ବାହାରି ଯିବ ସେଇ ଡରରେ ଟିକେ କମ୍ ଖାଉଚନ୍ତି। ଏବେ ସାଲାଡ ଫାଲାଡ ଖାଇବେ ଆସିଲେ।
ତାଙ୍କୁ ଉଁ କୁହନ୍ତୁ ପ୍ରି ଡାଇବେଟିସ୍ ଯଦି ଚେକାସନ ଯେମିତି କରନ୍ତି ଚେକାସନ କରିକି ଯେମିତି ବସନ୍ତି ଗୋଟେ ଗୋଡ ତଳେ ଗୋଟେ ଗୋଡ ଉପରେ ରହିବ ସବୁବେଳେ ତଳି ପାଦକୁ ଚାପୁଡା ମାରିବେ। ପ୍ରି ଡାଇବେଟିସ୍ ଟା ପଳେଇବ ସେଇଥେରେ ମାନେ ଆଉ ଏ
ଆଚ୍ଛା।
ମୋ ହଜବେ ଣ୍ଡଙ୍କୁ ମୁଁ ସବୁବେଳେ କହେ ଏ ଯୋଉ ଏକ୍ସରସାଇଜ କର। ସେ ଦିନେ କଲେ ଆଉ ଦି ଦିନି ନାହିଁ। ତା ପରେ
ଇଏ ତ ଇଏ ବି ସେଇଆ ଉଠିବା କଷ୍ଟ। ଉଁ ହୁଁ।
ଉଠିବା କଷ୍ଟ ହଁ।
ହଁ ମାନେ କଣ ହଉଚି କି? ଅଁ ରାତିରେ ଶୋଇବା ଡେରି ହେଇଯାଉଚି ଅଫିସ ରୁ ଆସୁଚନ୍ତି ଛୁଆଙ୍କୁ ଟିକେ ଦେଖୁଚନ୍ତି। ଫେରେ ଶୋଇଲା ବେଳକୁ ଡେରି ହଉଚି ନା। ଆଉ ଦିନରେ ତ ସେ ଶୋଇ ପାରିବେନି।
ଉ ଉଠିଲା ଏଳକୁ କଷ୍ଟ।
ଉଁ ହୁଁ ହୁଁ।
କଣ କରିବା? ତାହେଲେ ଟିକେ ଜଗିବାକୁ ପଡିବ?
ହଁ ପରା ତାଙ୍କର ପ୍ରି ଡାଇବେଟିକ ବାହାରିଲାଣି ହଁ।
ଆଉ ଛୁଆ ଆସୁଛନ୍ତି କେତେଟାରେ ସ୍କୁଲୁ?
ଦି ଯୁମ୍ ବଡ ପୁଅ ଆସିବ ତିନିଟାରେ ସାଢେ ତିନିଟା ହେଇଯାଉଛି। ସାନ ପୁଅ ଆସୁଛି ଦିଟାରେ। ଆଉ ଆମେ ଖାଉ ଖାଉ ହଁ ଖାଇକି ଇଏ କରୁ କରୁ କେତେ ଦେୟ ସାଢେ ଚାରିଟା ବାଜି ଯାଉଛି ତାଙ୍କୁ କାମ ସରୁ ସରୁ
ହୁଁ ତାପରେ ପୁଣି ରାତି ରୋଷେଇ?
ହଁ ସେଇପାଇ ମୁଁ ଏଇ ସକାଳ ରୋଷେଇ ଟା ଡେରିରେ କରେ। ଏଇ ସ ମାନେ ଜଲଦି କରିକି କିଛି ଲାଭ ନାହିଁ ସେଇ ଖାଇଲା ବେଳକୁ ସେ ସାଢେ ତିନିଟା ହିଁ ହିଁ ହବ ସେ ବଡ ପୁଅ ଖାଇବ ସେ ଖାଇବେ।
ହଁ ଆ ଜଲଦି କରିକି ଲାଭ ବି କଣ ଥଣ୍ଡା ହେଇଯିବ ପୁଣି ତାକୁ ଆଉ ଥରେ ଗରମ କର।
ହଁ ଦିଟା ବେଳକୁ ସାନ ପୁଅ ଆସିଲା ଭିତରେ ଦିଟା ବେଳକୁ ମୁଁ ରୋଷେଇ ସାରି ଦିଏ। ସାନ ପୁଅ ଖାଇକି ଶୋଇପଡେ‌।
ସାନ ପୁଅର ଏଇଟା କୋଉ ଗ୍ଲାସ ହେଲା କି?
ନର୍ସରୀ।
ଓ ଛୁଆ ଟା ତାହେଲେ ଛୋଟ ଛୁଆ ଟା।
ଅ ହଁ ପାଞ୍ଚ ବର୍ଷ।
ହୁଁ ମୋ ପୁଅ ଭଳିଆ ଆଉ।
ହଁ ହଁ।
ପାଞ୍ଚ ବର୍ଷ।
ହଁ। ପୁରା କଥା କହୁଛି ପୁଅ।
ନାଇଁ ତାର ଟିକେ ପାଟି ଲାଗୁଛି ମାନେ ପାଠ ପାଠ ସବୁ କହିଦଉଛି କିନ୍ତୁ କୋଉଟାକୁ କଣ କହୁଛି ଜାଣି ହଉନି।
ସେଇ ତ ବୁଝିପାରିବନି ନା ମୁଁ ବୁ‌ ମୁଁ ଆ ଆମେ ବାପା ମା ହେଇଛୁ ବୁଝୁଛୁ ବାହାର ଲୋକ ବୁଝିପାରିବେନି।
ହଁ ବାହାରେ କେହି ବୁଝିପାରିବେନି।
ହଁ ଆପଣଙ୍କ ପୁଅ କ ମୋବାଇଲ ଦେଖୁଥିଲା କି?
ମୋବାଇଲ ନାଈ ତ।
ମୋବାଇଲ ଦେଖିଲେ ଟିକେ ପାର୍ଟି ବେଶୀ ଡେରିରେ କଥା କହୁଛନ୍ତି ଇଏ ଡେରିରେ ବି କଥା କହିଲା।
ମୋ ପୁଅ ବି ତ ଡେରିରେ କଥା କହିଲା ସେ କିନ୍ତୁ ଛୁଆରୁ ଡଲେ ମାନେ ଦେଖନ୍ତି ମୋବାଇ ଛୁଆ କିନ୍ତୁ ଏତେ ବି ନୁହଁ। ଯୋଉ ଉମ୍ ଯଦି ବିି ଖୁ ଖୁସିରେ ଟିକେ ଦେଖିବ ପାଞ୍ଚ ମିନିଟ୍। ପାଞ୍ଚ ମିନିଟ୍ ହବ ମାନେ ମୁଁ ସାଙ୍ଗେ ସାଙ୍ଗେ ମୋବାଇଲ ନେଇଯିବି ମାନେ ଏବେ ବଡ଼ ହେଲା ପରେ। ଛୁଆରୁ ନୁହଁ ତାପରେ କଣ କହିଲେ? ଯାହାର ଜଏଣ୍ଟ ଫ୍ୟାମିଲି ସେ ଛୁଆ ଜଲଦି କଥା କହିବେ। ଆମେ ସିଙ୍ଗଲ ଫ୍ୟାମିଲି ଏକୁଟିଆ କେ
ଆଉ ନା ଆଉ ଗୋଟେ ଗୋଟେ ଯୋ ମା ମାନେ ଛୁଆଙ୍କ ସାଙ୍ଗରେ ବ ବଜର ବଜର ହେବେ ମୁଁ ଜମା କଥା ହୁଏ ନା ମୁଁ ଚୁପଚାପ ଥାଏ।
ଆଉ ସେଇଟା ହେଲା ସେଇଟା ତ ପ୍ରୋବ୍ଲେମ ଆଉ ଜଣେ ଜଣେ ଅଛନ୍ତି ବଜର ବଜର ହେଇକି ଛୁଆଙ୍କୁ ଗେଲ କରନ୍ତି।
ହଁ ହଁ ହଁ। ମୋ ଯା ସେଇୟା ମୋ ଯା ସେୟା ତା ସହିତ କଥା ହେଇ ହେଇ ହେଇ ହେଇ ତା ଝିଅ ଜଲଦି କଥା ହେଲେ। କିନ୍ତୁ ମୋ ପୁଅ ମାନେ ମୁଁ ମୋର ଚୁପଚାପ ଥିବି ସେ ତାଙ୍କର ଚୁପଚାପ ଥିବେ।
ହୁଁ ଏ ମୁଁ ବି ସେଇଆ ମୁଁ ଚୁପ ଚାପ ଥିବି କାମ କରୁ ଥିବି‌ ମୋ ହଜବେଣ୍ଡ ଆସିଲେ ଯାହା ବାବା ଲୋ ମା ଲୋ ଗେଲ ଧନ ସିଏ ତାଙ୍କର କରିବେ ମୋର। ଏଇ ସିଏ ଆସିବେ ନାଇଟ ଡିଉଟି‌ କରିକି ଆସିଲେ ଶୋଇପାରନ୍ତିନି ଏମାନେ ଯାଇକି ତାଙ୍କ ଉପରେ। କିନ୍ତୁ ମୁଁ ଦିନ ମାନ ଘରେ ଥିବି ମୋ କତିକି ମୋ ଛୁଆ ଆସନ୍ତିନି।
ହଁ ଚୁପଚାପ୍ ଥିବେ ଯଦି କଣ ଗୋଟେ କାଣ୍ଡ କରିଦେଇଥିବେ।
ହଁ। ଡରି ଯାଆନ୍ତି ଟିକେ ଆଉ ଏ ମତେ ସମସ୍ତେ କହୁଛନ୍ତି କହୁଛନ୍ତି ବା ପ ମାନେ ଡରାନ୍ତି ନା ତୁ ମା ଟା ହେଇକି ଡରଉଛୁ ମୁଁ କଇଲି ସେ ତା ବାପାକୁ ଡରୁ ନାହାନ୍ତି ଇଏ ବି କିହିବେ କହିବେ ମୁଁ ଛୁଆଙ୍କୁ ଜ ମା‌ ମାରିପାରିବିନି ଆଉ ଜଣକୁ ତ ଯାହା ହେଲେ ଡରିବା ଦରକାର ନା।
ହୁଁ ହୁଁ। ମୋର ଉମ୍ ଏମାନେ ବି ମୋ ବଡ ପୁଅବି ହେ ହେଲେ ବି ସେ ଟିକେ ଜଲଦି କଥା କହିଲା ଆଉ କ୍ଲି ଅର କହିଲା ସାନପୁଅ ବହୁତ ଡେରିରେ କଥା କହିଲା ଏ ଆଉ ତାର ପାଟି ପୁରା ଲାଗୁଛି।
ଆସ୍ତେ ଆସ୍ତେ ହେଇଯିବ ଆଉ। ମୋର ବି ସେମିତି ମୋ ଝିଅ ଜଲଦି କଥା କହିଲା ଝିଅ ଜଲଦି କଥା କହିଲା କଣ କି ଯୋଉଠି ଆମେ ଥିଲୁ ଝିଅ ହେଲା ବେଳକୁ ବାହାରେ ଥିଲୁ। ସେଇଠି ମାନେ ଗୋଟେ କଲୋନୀ ଭଳିଆ।
ହଁ ହଁ।
ତାଙ୍କ ଘରକୁ ଯିବା ଆସିବା ସେଠି କେହି ଛୁଆ ନଥିଲେ ମୋ ଝିଅ ଏକୁଟିଆ ଛୁଆ ଥିଲା। ସମସ୍ତେ ତାକୁ ନେଇଯାଆନ୍ତି ମାନେ ତାକୁ ମୁଁ ଜଣ ଙ୍କ ଘରେ ଯଦି ଛାଡ଼ିକି ଆସିଥିବି ଗୋଟେ କାମ କରିବାକୁ ସିଏ ଆଉ ଜଣଙ୍କ ଘରକୁ। ପଳେଇଥିବ ସେ ତାକୁ ଆଉ ଜଣେ ନେଇଯାଇଥିବ। ତା ସାଙ୍ଗରେ ଏମତି ମିଶି ମିଶିକା ସିଏ ଜଲ୍ଦି କଥା କହିଲା ଆଉ ପାଞ୍ଚ ବର୍ଷ ପରେ। ପୁଅ ଯେତେବେଳେ ହେଲା ସେତେବେଳେ ମୁଁ ଘରକୁ ପଳେଇ ଆସିଥୀଲି ଘରେ ଏକୁଟିଆ ଆଉ ଏତେ କାହା। ସାଙ୍ଗରେ ମିଶିଲାନି କଥା କହିଲାନି।
ହୁଁ ହୁଁ ବାହାରେ କୋଉଠି ଥିଲେ।
ସେଇ ଭୁବନ ଘର ପାଖ ଗାଁ ପାଖରେ ଅଛି ଗୋଟେ ଜାଗା ଭୁବନ ମାର୍କେଟ ଟେ।
ହଁ ଭୁବନ ମୁଁ ଜାଣିଚି।
ଆସିଛନ୍ତି କେବେ। ଓହୋ ଭୁବନ ଏ ଯୋଉ ଦୁର୍ଗା ପୂଜା ଦେଖିଛନ୍ତି ବଳଦ ଯାତ୍ରା।
ନା ନା ଭୁବନ ଦୁର୍ଗା ପୁଜା ଦେଖିନି ଭୁବନ ରେ ଗୋଟେ। ଇଏ ଅଛି କଣ ଅଛି କହିଲ ଗୋଟେ ଅଁ ପାଥୋଲୋଜି ଅଛି। ଏ ନ ସେ ପାଥୋଲୋଜିର ନାଁ ମୋର ମନେ ପଡ଼ୁନି ନୂଆ ହେଇଛି ଦି ବର୍ଷ ତିନି ବର୍ଷ ହେଲା। ଆଉ ସେଠି ଡକ୍ଟର ଆସନ୍ତି ଦେଖନ୍ତି ମେଡ଼ିସିନ୍ ବିକ୍ରି ହୁଏ। ଅ ସେ ଆମର ଚିହ୍ନା ପରିଚ ତାଙ୍କ ପାଖକୁ ଯାଇଥିଲୁ।
ହଁ ଡାଏବେଟିସି ଫାଏବେଟିସି ବି ଚେକ୍ ଚେକ୍ ହୁଏ ସେଟି। ହଁ ହଁ ନାହ ତମେ ଯୋଉଟା କହୁଚ ମୁଁ ଠିକ୍ ଜାଣିପାରୁଚି କିନ୍ତୁ ତା ନାଁ ଟା। ମୁଁ ବି ଜାଣିନି ଦି ବର୍ଷ ହେଲାଣି ଆମେ ଏଇ ବି ଦି ବର୍ଷ ହେଲାଣି ସେଇଠି ହିଁ ଡାଇବେଟିସ୍ ଚେକ୍ କରୁଚୁ।
ଆଉ ତାଙ୍କ ପାଖକୁ ଡକ୍ଟର ଡକଉଛନ୍ତି ଦେଖଉଛନ୍ତି ଆଉ ମେଡ଼ିସିନ୍। ବି ସାଇଡ଼ରେ ତାଙ୍କର ହିଁ ବିକ୍ରି ହୁଏ।
ହଁ ହଁ। ଠିକ୍ ସେ ଜାଗା ଟା ହଁ କିନ୍ତୁ ନାଟା ମୋର ମନେ ପଡ଼ୁନି।
ସେ ତାଙ୍କର ସେ ସେଇଟା ଯିଏ କରିଛନ୍ତି ସେ ହଉଛନ୍ତି ଆଙ୍କ ସାଙ୍ଗ। ମାନେ ମୋ ହଜବେଣ୍ଡଙ୍କ ସାଙ୍ଗ। ତ ଆମେ ତାଙ୍କ ପାଖକୁ ଭୁବନ ଯାଇଥିଲୁ। ଏମିତି ତାଙ୍କୁ ଦେଖା କରିବା ପାଇଁ ଯାଇଥିଲୁ ଆଉ।
ହଁ ସେଇ ନାଇଁ ସିଏ ବି ଭଲ ଆଉ ଯୋଉଠି ମାନେ ଡାଇବେଟିସ ଚେକ୍ କଲେ ଟିକେ ଡାଉଟ୍ ହୁଏ। କିନ୍ତୁ ତାଙ୍କ କତିରେ ଭଲ ସେ ପୁରା ଭଲ ସେ ଡା ଚେକ୍
ବହୁତ ଭଲ ଚଷମା ପିନ୍ଧନ୍ତି ବହୁତ ଭଲ ଲୋକଟା। ହୁଁ ହୁଁ। ଆଙ୍କର ଝିଅ ଟେ ତାଙ୍କ ଝିଅ ଏବେ ଢେଙ୍କାନାଳ ରେ ପଡ଼ୁଚି ନା କଣ। ଏଁ ଇଲେଭେନ ଟୁଏଲ୍ଭ ହେଲାଣି ତାଙ୍କ ପାଖକୁ ଯାଇଥିଲୁ।
ତାହେଲେ ଆସିଛନ୍ତି ଭୁବନ ଆମେ ଚାରି ପାଞ୍ଚ ପାଞ୍ଚ ବର୍ଷ ହେଇ ଫ୍ୟାମିଲି ପ୍ରୋବ୍ଲେମ ଯୋଗୁ ବାହାରେ ରହିଥିଲୁ।
ଆଛା ହଁ। ଆଉ ଆପଣଙ୍କର ତ ଶାଶୁ ଶଶୁର ସବୁ ଅଛନ୍ତି।
ହଁ ଅଛନ୍ତି କିନ୍ତୁ ଶାଶୁ ଶଶୁର ଅଲଗା। ସେ ଟୋଟାଲ ମୁଁ ମୁଁ ଟିକେ ସାବେନା ତାପରେ ଆମର ଆରେଞ୍ଜ ହେଇଥିଲା ବା ଆଉ ପଳେଇ ଆସି ମୁଦି ଫେରେଇ ଦେଇଥିଲେ ମୋ ବାପା ଏଇ ଖରାପ କଥା ଶୁଣିବି ମୁଁ କିନ୍ତୁ ପଳେଇ ଆସିବି ସେଇଟା କାହିଁକି ମୁଁଦି ଫେରେଇ ଦେଇ ଥିଲେ ବୋଲି ଏପର୍ଯ୍ୟନ୍ତ ବି ମୋ ଶାଶୁ ଶଶୁର ମତେ ମାନେ ଏତେ ହଇରାଣ କରିଚନ୍ତି ଯେ କହିବାକୁ ନାଇଁ।
ଆଚ୍ଛା ଆଚ୍ଛା ମାନେ କଣ ଆପଣଙ୍କର ଆରେଞ୍ଜ ମ୍ୟାରେଜ।
ହଁ ଆରେଜ ମାରେଜ ହେଇଥିଲା କିନ୍ତୁ ରିଙ୍ଗସ ସେଇ ମାନେ ବି ହେଇଥିଲା ମୋ ବାପା କିନ୍ତୁ ବାହାଘରଟା ଭାଙ୍ଗି ଦେଇଥିଲେ ଏଇ ଖରାପ କଥା ଶୁଣିକି। ଆ ଯେହତୁ ରିଙ୍ଗ ସେରିମନି ହେଲା ପରେ ଆଜିିକାଲି ଝିଅ ପୁଅ କଥା ହଅନ୍ତି ମୁଁ ବି କଥା ହଉଥିଲି ତ ମୁଁ ପଳେଆ
ଏଠିତ ସମସ୍ତେ ହୁଅନ୍ତି ମୁଁ ବି ହଉ
ହଁ ହଁ କଥା ହନ୍ତି କିନ୍ତୁ ଛେଇ କଥା ହେଲା ଭିତରେ ମୁଁ ହେଟୁ ପଳେଇ ଆସିଲି ମୁଦି ଫେରା ହେଇଗଲା ମୁଁ ହେଟୁ ପଳେଇ ଆସି ଏ ଆସିଲା ପରେ ବାହା ବାପା ବି ଆସିଲେ ବାହାଘର କଲେ। ଏଁ ପଇସା ବି ଆଉ ଜିନ୍‌ସ ତାପରେ ହେଡୁ ମ ସାସୁ ପୁରା କଇଲେ କଇଲେ ତୋ ବାପା ମୁଦି ଫେରାଇଥିଲା ମାନେ ମୋ ଘରକୁ ଆସିବନି।
ହୁଁ।
ସେଠୁ ଥାନାରେ ଯାଇକି ମୋ ବାପାଙ୍କ ନାଁ ରେ କେସ୍ ଦେଇକି ମୋ ଆ ମାନେ ବାହାଘର ହେଇଗଲାଣି ଦଶ ପାଞ୍ଚ ବର୍ଷ ମୋ ବାପ ଘର କେହି ବି ମୋ ଶାଶୁ ଘରକୁ ଆସୁନାହାନ୍ତି।
ତ ଆପଣଙ୍କ ପାଖକୁ ଆସୁଚନ୍ତି?
ନାଇଁ ଟୁ ମୁଁ ଶାଶୁ ଘରେ ଅଛି କିନ୍ତୁ ଏଇଠିକି କେହି ଆସୁନାହାନ୍ତି ମୁଁ ଯାହା ହଁ ଯାଉଚି।
ହୁଁ ହୁଁ।
ତିନି ବର୍ଷ କାଳ ମୋ ଶାଶୁ ପୁରା ପକେଇଦେଲେନି ତା ବାପ ଘରକୁ ଯାଇ ଯାଇପାଇଲିନି। ବହୁତ୍‌ ଝଗଡା କରନ୍ତିଏଁ ମାନେ ବହୁତ୍‌ ଖରାପ୍ କଥା କୁହନ୍ତି ଏମିତି କିି ମତେ ତିନି ଚାରି ବର୍ଷ ଲାଟିନ୍ ବନ୍ଦ କରିଦେଇଥିଲେ ଘରେ ଲାଟିନ୍ ଥାଇକି ଇକି ମୁଁ ଯିବି ମୁଁ ଯିବି ବାହାରୁକୁ ତାପରେ ସେଠୁ ମୋ ସ୍ଵାମୀ ଆସ୍ତେ ଆସ୍ତେ ଲାଟିନ୍ କଲେ। ତାପରେ ସବୁ ଜିନ୍‌ଷ କଲି। ନଣନ୍ଦ ମାନେ ଯେ ମାନେ ସ୍ଵାମୀ ସି କି ଆମେ କଣ କଥା ହଉଛୁ କଣ ନାଇଁ ସବୁ ଶୁଣିକି ମାଆଙ୍କ ଆଗରେ କହିବେ ମା ହେଟୁ ମୋ ସାଙ୍ଗେ କଳି ଲଗେଇବେ।
ହୁଁ ସମସ୍ତଙ୍କ ଘର ସେଇୟା ଏଇ ନଳନ୍ଦ ମାନେ ଯା ଘରେ ଥିବେ ରଖେଇଦେବେନି ବେଶୀ ହଇରାଣ ଏଇ ଝିଅଗୁଡା ଘରେ ରହି କି ଭାଇ ହଇରାଣ କରନ୍ତି।
ହୁଁ ତାପରେ ମୋ ବାପାଙ୍କଠୁ ପଇସା ନେଇକି ଗାଡି କଲି ଗାଡି ବି ବହୁତ୍‌ ଭଲରେ ଚାଲୁଥିଲା ତାପରେ ଫୁଣି ଭାବିଲି କେତେ ଦିନୀ ଶାଶୁ ଶଶୁରଙ୍କ ଠୁ ଅଲଗା ଖାଇବି ଗୋଡ ହାତ ଧରିକି ଏକାଠି ହେଲି। ତାପରେ ଯେତେକ ଗାଡିରୁ ପଇସା ଆସିଲା ସବୁ ଶାଶୁଙ୍କ ଶଶୁର ନଣନ୍ଦ ସମସ୍ତଙ୍କ ପଛରେ ଉଡେଇଲି ମାନେ ଫାଷ୍ଟେକି ସ୍ନେହ ମମତା ପାଇଲି ନା ଆଉ ତାପରେ ଏତେ ହଇରାଣ ହେଲେ ତାପ୍ରେ ଏ କିଛି ପଇସା ସଟ୍ ହେଲା ବୋଲି ଭ ନଣନ୍ଦଙ୍କଠୁ ମୋ ସ୍ଵାମୀ ଆଣିଥିଲେ। ସେଟା ମୁଁ ଜାଣିନି ମୋ ଅଜାଣତରେ ସେ ତାଙ୍କର କେବେ ଆଣିଥିଲେ କଣ ମୁଁ ଜାଣିନି। ସେ ଜିଦି କଲେ ହକ୍ ନା କି ମୋ ପଇସା ଟା ଦେ ସେଡୁ ଆଉ ବାଧ୍ୟ ଯିଦି ଯେହେଠୁ ଯୋଉଠି ସମ୍ମାନ ନାହିଁ ଗାଡି ସୁନା ଯାହାବି ଥିଲା ବିକି ବୁକା ଦେଲୁ ଦେଇଦୁଆ ଦେଲୁ ଏବେ ଆମେ ଅଲଗା। ବହୁତ୍‌ ହଇରାଣ କରନ୍ତି।
ହୁଁ ହୁଁଉଁ।
ଆଉ ଖରାପ୍ ଭାଷାରେ ଗାଳି। ଏଁ କୋଉଠି ଟିକେ ବସିପଇଲେ ବି କହିବେ କାହା ସାଙ୍ଗରେ କଥା ମାନେ ଏମିତି ସାହିରେ ବି ମୋ ସାଙ୍ଗରେ ରହି କି କେଇ କଥା ହନ୍ତିନି।
ହୁଁ ହୁଁ।
ଯାହା ଘରକୁ ଗଲେ ତୁ ତା କତିକି କାଇଁକି ଯାଇଚୁ ମାନେ ତା ମୁଁ ଯାହା ସଙ୍ଗେ ଧର ତମ ସଙ୍ଗେ ଏଇନା କଥା ହଉଚି ତମେ ଆମ ଘର କତିରେ ହେଇଥିବ ସେ ତମ ସାଙ୍ଗେ ଯାଇକି ଝଗଡା ଲଗେଇବେ। କାହିଁକି କଥା ହେଇଗଲ? ଥା ହେଲୁ ଇଏ ସାହି ପଡିଶା ମୋ ସାଙ୍ଗେ କଥା ହେଲେ ସାଇ ପଡିଶା ଡରିକି କେହି ବି ଆମ ଘରକୁ ଆସୁନାହାନ୍ତି ମାନେ ଆମ ଶାଶୁ ଏତେ ଉଦ୍ଧତ। ହଁ କଣ କରିବା ପରଚଉ ସିଏ ବି ଭାବୁନାହାନ୍ତି ମୋର ଦିଟା ଝିଅ ମୁଁ ଯଦି ସେ ଝିଅ ବି ଭାବୁନାହାନ୍ତି ମୋ ବାପା ମା ବୁଢାବୁଢ଼ୀ ହେଲା ବକୁ କାହା କତିରେ ରହିବେ?
ଝିଅ ମାନେ ବାହା ହେଇନାହାନ୍ତି?
ଉଁ ବାହା ହେଇ ସାରିଲେଣି ବାହା ହେଇକି ବି ସିଏ ତାଙ୍କ ସ୍ଵାମୀ ମାନଙ୍କୁ ଧରିକି ଅଲଗା ସେମାନେ ତାଙ୍କ ଶାଶୁ ଶଶୁର ଙ୍କୁ ଖାଇବାକୁ ଦେଉନାହାନ୍ତି।
ଅଲଗା କିନ୍ତୁ ଏଠି ଆସିକି ଯା ତ୍ରା କରନ୍ତି ନା, ମୋର ଘରେ ବି ସେଇୟଆ ହୁଁ।
କେହି ନ ଥିବା ଘରକୁ ଏକ